ଭଏସ୍ ତମ କି?
ଶୁଭୁଛି କଣ କଣ କରୁଥୁଲ?
ଏଇ ଛାତ ଉପରେ ବୁଲୁଚି ଏଇ ବାହାର ତ ପିଲା ଯା ଖେଳୁଛନ୍ତି ଯେ ଚିଲଉଛନ୍ତି ଯେ ଏତେ ଜୋରରେ କ୍ରିକେଟ ଖେଳୁଚନ୍ତି। ସାଇ ବୋଲି ଯିଏ ଗୋଟେ ପିଲାଟେ ଆମ ଘର ପାଖରେ ରହୁଛି ତ ସିଏ ପଳେଇଥିଲା। ତ ସମ୍ବଲପୁର ତ ସିଏ ଆଜି ଆସିଚି ତ ଖେଳ ଚାଲିଛି ଆଉ।
ଆଚ୍ଛା ଆଚ୍ଛା ଆବଢିଆ ମଜା ମସ୍ତି ଗୋଟେ୍ ତ ହଁ ମୁଁ ବି ଯେତେବେଳେ ସେଇପଟ ଦେଇ କ୍ରସ କରେ ତମ ସେଇଠି ତମ ଗଳିରେ ପିଲା ଖେଳନ୍ତି ଆଛା ଆଚ୍ଛା।
ଖେଳିଲେ ମଣିଷ ଗୁଡା ଖେଳିଲେ ହବ ନା ଆଉ ଏମିତି ଚିଲେଇଲେ କଣ ହବ।
ହଁ ଏଇ ଯୋଉ ଚିଲା ଚିଲି କରନ୍ତି ହଁ।
ଆଉ ଆମର ଦୃପ୍ତିମୟୀ ଦିଦି ସିଏ ତ ଖେଳୁଥିଲେ।
ହୁଁ। ତୃପ୍ତିମୟୀ କିଏ କହିଲୁ?
ଆମର ଖୁସି ଦିଦି।
ଆଚ୍ଛା ଆଚ୍ଛା ତୃପ୍ତିମୟୀ।
ହଁ। ସିଏ ମୁଁ କହିଥିଲି ତ ସେଏ କହୁଛନ୍ତି ସିଏ ମତେ ଅନେକି କହୁଛନ୍ତି କି ଆଉଆପ୍ ଆପଣ ମୋ ବିଷୟରେ କାହିଁ କହୁଛନ୍ତି।
ଆଚ୍ଛା, ଆଚ୍ଛା ହେଁ।
କାହିଁକିନା ସିଏ ବି ସେଥିରେ ଖେଳୁଥିଲା ନା ତ ଏଇନା ଖେଳୁନି ବୋଲି ସିଏ ଅନଉଚୁ ଆଉ। ଏମିତି କହୁଛନ୍ତି। ହଁ ସିଏ ତାକୁ ବ୍ୟାଟିଂ ପାଇଁ ଦିଅନ୍ତିନି, ତାକୁ ଖାଲି ଓନ୍ଲି ବୋଲି ପାଇଁ।
ଓ ହଁ, ହଁ। ବ୍ୟାଟିଂ ପାଇଁ ଦିଅନ୍ତିନି।
ହଲଡି ନଲେ ଅମ୍ପେୟାର୍।
ହଁ ଏଇଟା ତ ତା ସହିତ ନାହିଁ ହଁ ଏ ନାଇନସାଫି ହେଲା, ବହୁତ ଖରାପ ହେଲା ତା ସହିତ।
ତ ସିଏ ସେଇଟା କହିବା କଥା ନା ମୋତେ ବ୍ୟାଟିଂ ତାକୁ ଧର ବ୍ୟାଟିଂ ଧରି ଆସୁନି ବୋଧେ, ସେ
ଭଲିମ୍ୟୁ
ଏ ମା ଦେଖିଲ ଯୋଉ ବିଜୁଳି ମାରୁଚି।
ଜୋରେ। ହୁଁ, ତାକୁ ମେନ୍ କଥା ହେଲା ତାକୁ ବୋଲିଙ୍ଗ୍ କରି ଭଲ ଆସେ। କିନ୍ତୁ ବ୍ୟାଟିଂ ଆସେନି ତ, ତ ସେଥିପାଇଁ ସେ
ହଁ ସେଇଥିପାଇଁ ଦଉନଥିବେ।
ହଁ।
ତୋମେ ଏବେ କେତେବେଳେ ଯାଏଁ ଛାତ ଉପରେ ରହିବ?
ମୁଁ ଅଛି ସାଢେ ଆଟା ଯାଏଁ ତ ଅଛି।
ସାଢ଼େ ଆଟା ଯାଏଁ?
ହଁ।
ଆଚ୍ଛା, ଆଚ୍ଛା।
ହଁ କାହିଁକିନା ମୁଁ ଏଇନା ଆସିଲି ସାଢେ ଆଟା ଯାଏଁକି, ସାଢେ ଆଜି ମେ ବି ଏତେ ସମୟ ରହିବିନି। କାରଣ ମୁଁ ଟିକେ ମୋର ଜୁନ୍ ପଚିଶ ତ ସେମିଷ୍ଟାର ଅଛି। ତ ମୁଁ ଟିକେ ଯିବାର ମାନେ ପଢ଼ିବାର ଅଛି। ନ ପଡଲେ ଫେଲ୍ ହେଇଯିବି, ତ ତ ସେଥିପାଇଁ।
ହୁଁ, ତୋମର କୋଉ କଲେଜ୍?
ମୋର କମଳା ନେହେରୁ ଓମେନ୍ସ କଲେଜ୍।
ଓ ମୁଁ ବି ସେଠି ପଢୁଥିଲି। ନା ନା ପ୍ଲସ୍ ଥ୍ରୀ ଆଡ଼ମିସନ୍ କରିଥିଲି ଡ୍ରପ୍ ନେଇଗଲି।
ଉଁ, କୋଉ ଅନର୍ସ ନେଇଥିଲ?
ମୁଁ ଜୁଲୋଜି ଅନର୍ସ ନେଇଥିଲି।
ଜୁଲୋଜି ଅନର୍ସ ତାହେଲେ ତାରା ସାର୍ ଙ୍କୁ ଜାଣିଚ? ନା କ୍ଲାସ୍ କରିନ? ହଁ ଏଚ ଓ ଡି ବା।
ହଁ, ହଁ, ହଁ ତାଙ୍କ ବେକ ବେକ, ତୋମର ବି ଜୁଲୋଜି ଅନର୍ସ କିି?
ନା ନା।
ନାଇଁ ମୁଁ କ୍ଲାସ୍ କରି ଚି, ସେ ବହୁତ କମ କରିଚି, ମାନେ ମୁଁ ପିଲାଙ୍କ ସହିତ ଏତେ ଇଏରେ ନଥିଲି ନା ତ ତାଙ୍କ ନାଁ ଆଉ ମୁଁ ବେଶୀ ମନେ ନାହିଁ।
ହଁ ତୋମେ ପ୍ଲସ୍ ଟୁ ରେ କେତେ ପରସେଣ୍ଟ ଥିଲା କି?
ମୋର ସେଭେଣ୍ଟି ଫୋର୍ ଥିଲା।
ଓହୋ ତମ ସେଥିପାଇଁ ଜୁଲୋଜିରେ ମିଳିଯାଇଥିଲା ଆଉ।
ହଁ ମୋର କେ କୋଉଟା ମିଳିଥିଲା ମୋର ପୁରା ଲାଷ୍ଟଟା ମିଳିଥିଲା ଥାର୍ଡ୍ ସିଲେକ୍ସନ।
ହୁଁ ମୋର ବି ସେଇ ଥାର୍ଡ ନା ସେକେଣ୍ଡ ସିଲେକ୍ସନ ନା
ସେକେଣ୍ଡ ନୁହଁ ମୋର ସେ କେଣ୍ଡ କି ଥାର୍ଡରେ ମିଳିଥିଲା ଜୁ ଏ ସେଇଠି ପା ଜୁଲୋଜି ବୋହୁତ ନୋଉଚନ୍ତି ମାନେ ଆମ ଏରିଆରେ ଜୁଲୋଜି ଅନର୍ସ୍ ବୋହୁତ ନୋଉଚନ୍ତି ପିଲା ବି ବୋହୁତ ଇଏ କରୁଚନ୍ତି ନା।
ହଁ ଜଲୋଜି ବଟନିଟା ସହଜ ନା ପାଠ ପଢ଼ିବା ପାଇଁ ଆଉ ଏଗଜାମ ପୂର୍ବ ଦିନରୁ ଯାହା ବି ହୋଇଯାଉ ଟିକେ ନାକୁ ପଢିଦବୁ ପଳେଇବେ ଏଗଜାମ ଲେଖ ଖିଦେବେ ଯାହା ବି ହେଲେ। ମ୍ୟାଥ ବଗେରା ନ ପ୍ରାକ୍ଟିସ୍ କଲେ କଣ ହବ ମ୍ୟାଥେ କେମେଷ୍ଟ୍ରି ଫିଜିକ୍ସ।
ହଁଅଁ।
ହୁଁ ସେଥିପାଇଁ ଟିକେ ଅସୁବିଧା ହୋଉଚି ଆଉ କଣ କରିବା ଯାହାବି ହେଲେ ତ ପ ନେଇଚ ଯେତେବେଳେ ପଢିବାକୁ ତ ପଡିବ ନା କିଛି ନାହିଁ ଆଉ ପାଞ୍ଚ ବର୍ଷ ଭିତରେ ଗୋ ଟେ ନିଜ ଗୋଡରେ ନିଜେ କିଛି କରିପାରୁଥିବା ତ ସେଇଭଳିଆ ହେଲେ ଟିକେ ଭଲ ଲାଗିବ।
ହଁ ଆମେ ଆମେ କା ବୁଲିବାକୁ ଯିବା ହେଲା। ସମସ୍ତେ ନେଇଯିବେ ଗୋ ନିଜ ଗୋଡରେ ନିଜେ ଛିଡା ହେଇଯିବା ନିଜେ ବାଟରେ ନିଜେ ଚାଲି ଚାଲିକି ଯିବା ହେଲା କୋଉ ବାସ୍ ଟ୍ରେନ୍ ଧରିଆନି ହୁଁ ହୁଁ ଆମ ଗୋଡ ମାନଙ୍କୁ
ହଁ ହଁ ମୁଁ ତ ଏଇନା ମୋ ନିଜ ଗୋଡରେ ହିଁ ଠିଆ ହେଇଚି।
ନା ଆମେ ପୁରା ଚାଲିକି ଯିବା ପୁରୀ ଯାଏ ହେଲା କାହାଠୁ ହେଲ୍ପ ମାଗିଆନି କୋଉ ବସ ଟ୍ରେନକୁ ଇଏ କରିବାନି ଆମେ ଷ୍ଟ୍ରଙ୍ଗ ହବା ଷ୍ଟ୍ରଙ୍ଗ ଇଣ୍ଡିପେଣ୍ଡେଣ୍ଟ୍ ହବା।
ସେଇଭଳି ହବ ଆଉ ଆମକୁ କେତେ ଦିନ ଲାଗିବ କହିଲ ପୁରୀ ଯିବା ପାଇଁ?
କେତେ ଦିଇ ଦିନ ଖଣ୍ଡେ ଲାଗିବ।
ଦିଇ ଦିନ ନାଇ ଚାରି ଦିନ ମୋ ବ୍ୟାଗ୍ରାଉଣ୍ଡ ସାଉଣ୍ଡ କିଛି ଶୁଭୁଚି କି?
ହଁ ଟିକେ ଶୁଭିଲା ଆବେ।
ଯେ ମୁଁ ମନା କରୁଚି ସେ ଜାଣିଶୁଣି ଚିଲୋଉଚି।
ହାଁ ହାଁ ହାଁ। ଚାରି ଦିନ ହଁ ପା ହଁ ଚା ତିନ ଚାର ଦିନ ଖଣ୍ଡେ ଲାଗିଯିବ।
ମୁଁ ଗୋଟେ ଉଇକ ପାଖାପାଖି ଧରିଥା ସେଥିରେ ଖାଇବା ପିଇବା ସେ ଫେରେ ରେଷ୍ଟ ନବ କଣ ଖାଲି ଚାଲଥୁବ ନା କଣ ଶୋଇବନି ପିଇବନି
ସେଇଟା ବି ଠିକ କ କଥା ଆମେ ଶୋଇବାନି ଟିକେ ବାଟରେ ଥକିଯିବା ନହେଲେ।
ଓ ସେଇ କଥା।
ହୋଉ ତମେ, ମୁଁ ଆଉ ଖୁସି ଆଉ ରୂପା ଦିଦି ଏ ଆଉ ଦୀପା ଦି ଦି ଚାଲିଚାଲି ଯିବା ଆଉ।
ହଁ ହଁ ଚାଲିଚାଲି ଯିବା ପୁରା ଆମେ ପଳେଇ ଆଇ ହଁ ନିଜ ଗୋଡରେ ଯିଅ ଖୁସି ହେଇକି ଯଦି ନ ଚାଲି ପାରିବ ତାକୁ କହିବନି ତା ଗୋଡଟା କାନ୍ଧ ଓପରେ ପକେଇଦବ ହାତରେ ଏମତି ଚାଲିଚାଲି ଚାଲିଚାଲି ଯିବ।
ଖୁସି ଖୁସି ମତେ କୋହୁଥିଲେ କି ତମେ ଏତେ ବାଟ ଯଦି ନ ଚାଲିପାରିବ ମୁଁ ତମ କୁ କାଖେଇକି ନେଇଯିବ ବୋଲି।
ଖୁସି କିତୁ ଭଲ ପିଲା ଖୁସି କହିଲେ ମତେ ଟିକେ କାଖେଇକି ନେଇଯିବ ହଁ ହଁ।
କହୁଚି ତମକୁ କାଖେଇ ପାରିବନି ଇଏ।
ହ ଆରେ ସେ କରିପାରିବ ତମେ ଦି ଜଣ ମିଶିକି ନହେଲେ ମତେ କାଖେଇ ଦବ। ଛୋଟ ପିଲା ହେଇଥାନ୍ତି ହେଲପ କରିବାକୁ।
ହଁ ଦେଖିବା ଟ୍ରାଏ କରିବା ତମକୁ ଟେକିବା ପାଇଁ।
ରୂପା କିନ୍ତୁ ଚାଲିଯିବ ରୂପା ମାନେ ତମେ ଜାଣି ଯା ବିଶ୍ଵାସ ବି କରିପାରିବନି ଏଇ କେଡେ ଜୋର ସେ ବିଜେଲ ଆଣିଲା ରୁପାଲୀ ବହୁତ ସ୍ପିଡ ଚାଲେ।
ରୂପା ଦିଦି ସ୍ପିଡ଼ ଚାଲିବ ଯେ କିନ୍ତୁ ପବନନା ରୂପା ଦିଦିକୁ ଉଡେଇ ଦେବେ।
ହ
ବହୁତ ପତଲା।
ଅ ହ ହ ହ।
ଆଉ ବର୍ଷା ଏମତି ମାନେ ରଡି କଲେ କଣ ହବ ଆସିବ କାଛି ଦେଇକି ଟିକେ ପଳେଇବ ଟିକେ। ଶାନ୍ତି କରି ହେଇକି।
ହଁ ହଁ ମାନେ ଟିକେ ନାକୁ ହେଇ କରିଦେଇକି ପଳେଇବ।
ହଁ।
ହୁଁ। ଆଉ ତମେ ଆନିମେ ଦେଖ?
ଆନିମେ ନା ଏତେ ଦେଖେନି।
ମୁଁ। କେ ଡମା ମଝିରେ ମଝିରେ ଦେଖେ ଏତେ ବି ଦେଖିନୁ ମୋ ସାଙ୍ଗ ପୁରା ପାଗଳ କେଡମାର। ଆଉ ଖୁସି ତଳ କଣ? ଖୁସି ତ କହୁଥିଲା ସାଉଥ କୋରିଆ ଯିବ ବୋଲି ସେଇଠି ଗୋଟେ ପୁଅ ଠିକ ରଖିଛି।
ଖୁସି ଯିବ।
ହଁ ଖୁସି ଯିବ ବୋଲି ମତେ କହୁଥିଲା କହିଲ କି କାହାକୁ କହିବୁନି ମୁଁଁ କହିଦେଲି ତମେ ତାକୁ କହିବନି।
ହଁ ହଁ ହେୟାର ଟପ ସିକ୍ରେଟ ରଖିବି ମୁଁ।
ଓ ହଁ। ସେ ସେଇଠି ଯାଇିବ ସେଇଠି ଯାଇ ତାଙ୍କ ସହ କେ ଡାମା କରିବ।
ଆଚଛା ଖୁସି ବି କେ ଡ୍ରାମ କରିବ।
ହଁ ଖୁସିି ତାଙ୍କ ସହ ମିଶି କେଡାମା କରିବ ମରିବ ବଞ୍ଚିକି ଆସିଲେ ଆସିବ।
ଖୁସି ସହିତ ରିଲେସନ ଭାଙ୍ଗିବନି ହେଲା। ଯଦି ଖୁସି ସୁପରଷ୍ଟାର ହେଇଯାଏ ଆମକୁ ପୁଣି ଫଟୋ ଉଠେଇଦବନି ତା ସହିତ ରାଗିଗଲେ।
ହଁ ସେଇ କଥା ମୁଁ ଖୁସିକୁ ନେଇ ଚିଡଉନି ସେଲିବ୍ରେଟି ହେଲା ପରେ ଆମ ଉପରେ ଫଟୋ ଉଠେଇବ ନା ନାଇଁ।
ହଁ ସେ କେତେ ସୁନ୍ଦର ମାନେ ତା ଏଜ୍ ଅନୁସାରେ ସେ କେତେ ସୁନ୍ଦର ଦେଖ ଆଉ ଯଦି ସେଲିବ୍ରିଟି ହେଇଗଲା
ହଁ ଏଇ ତା ମୁଣ୍ଡରେ ବହୁତ ଦୋ କଡିଆ ଅଛି।
ତା ମୁଣ୍ଡରେ ଅଙ୍କୁଣୀ ଅଛି। ସିଏ ତ ଆଉ ସେଲିବ୍ରେଟି ହେଇପାରିବାନି।
ନା ହେଇଯିବ।
ହଁ ସେ ମେଡିସିନ ସିଏ ସେଲିବ୍ରିଟୀ ହେଇ ସାରିଲା ପରେ ମେଡିସିନ ମାରିକି ତାକୁ ହଟେଇଦବ।
ହଁ ମ ସେଇଠି ସାଉଥ କୋରିଆ ଲୋକଙ୍କୁ କଣ ଅସମ୍ଭବ କଥା ଯେ
ହଁ ଅମଣିଷ ମାନ ହଁ।
ହଁ ସେଇଭଳି ସିଏ ତ ବହୁତ ସୁନ୍ଦର ଖୁସି ବି।
ହଁ ମାନେ ଏଇ ଯୋଉ ଉକୁଣି ଫୁକୁଣୀ ବି ପଳେଇବେ ଆମ ଖୁସିରେ ଭଲ ପିଲା ଟା ହେଇଯିବ ଆଉ ତା ଆ ସେ ଆମ ସହିତ ଫ ଫଟ ବି ନବ ପୁଣି ଯେତେବେଳେ କହିବ ଦିଦି ମୁଁ ତମକୁ ଚିହ୍ନିନି। ଯାଇ ମୁଁ ତମ ଚିହ୍ନିନି ମୁ ପିଟିଆ କାଲି।
ସିଏ ତମକୁ ଖାଲି କ ହଁ ସେ ସେଇ କଥା ଯଦି ସେଲିବ୍ରିଟି ଯେ କହିବ ମୁଁ ତମକୁ ଚିହ୍ନିନି ଜାଣିନି କିନ୍ତୁ ଯାଉ ଖୁସି ମୁଁ କିନ୍ତୁ ବହୁତ କେୟାର ନଉଚି ମତେ କାଲି ଆଣିକି ଦେଲା ଆଜି ଆଣିକି ଦେଲା ଆଉ ଥରେ ମୋ ପାଇଁ କରିଥିଲା ମୁଁ ସେଇଟା ପିଇଲିନି ମାନେ ମି ଠା ହେଇ ନଥିଲା ବୋଲି ମୁଁ ପିଇଲିନି ଲାଲି ଚା ତ ସିଏ ତାପଟୁ ମୋ ପାଇଁ ମିଠା କରୁଛି ଖାଲି।
ଉହୁଁ ଖୁସି ମୋ ପାଇଁ ଥରେ ମୁଁ ଯୋଉ ରୁପାଲି ବାର୍ଡରେ ଥିଲି ପୂର୍ବ ବର୍ଷ ଆମେ ସବୁ ଲଞ୍ଚ କରଥିଲୁ ଖାଉଥିଲୁ ଖରା ବେଳେ ହେଲା ସେ ମତେ ଆଳୁ ଯୋଉ ଚୋଖା କରନ୍ତିନି ସେ ନିଜେ କରିକି ମତେ ଦେଇଥିଲା।
ନା ଖୁସି କାମିକିଆ ପିଲା ଟା ଆଉ।
ହଁ ସେଇବା କହିଲି ୱାଇଫ୍ ମେଟେରିଆଲ
ହଁ ଦେଖାଯାଉ ୱାଇଫ ମେଟେରାଲ କେତେ ଦିନୀ ଯାଉଚି।
ହଁ।
ହଁ।
ଏଇଆ ହଉଚି କଥା ଆଉ କଣ।
ହଁ ଆଉ ତମେ କୁଆଡେ ଯାଇ ଥାନ୍ତ ଅଦର କଣ୍ଟ୍ରି।
ହଁ ମୁଁ ଯିବି ବା କାଲି ମୋର ଟିକେଟ ବୁକିଂ ହେଇଚି।
କୋଉ ଜାଗାକୁୁ ଯିବ।
ମୁଁ ଯିବି ପାକିସ୍ତାନ ଯିବି।
ପାକିସ୍ତାନ ଯିବ ପାକିସ୍ତାନ ଯାଇକି କଣ କରିବ।
କିଛି ନାଇଁ ପାକିସ୍ତାନ ଯାଇକି ଏବେ ବୁଲିକି ଆସିବି ଆଉ।
ପାକିସ୍ତାନ ରେ ଗୋଟେ ମନ୍ଦିରଟେ ଅଛି ଖୁ କଣ ବୈ କଣ ନା ଟା ମନ
କୋଉଟା କଇଲ ମୁଁ ଜାଣିନି ପାକି ଏଇ ଯୋଉ ବ୍ଲାକ୍ କଲର ହେଇକି?
ହଁ ମେ ବି ଯୋଉ ଆମର ଯୋଉ ସତୀଙ୍କର ଯୋଉ କଟା ଦେହ ପଡନଥିଲା।
କାହାର?
ଯୋଉ ସତୀ ଦେବୀ ଯୋଉ ଶିବଙ୍କର ୱାଇପ ଯିଏ ଫାଷ୍ଟ ୱାଇଫ୍ ହଁ।
ହୁଁ ହୁଁ ହେଇଥିବ ଶୁଣ ଟାଇମ ହେଇଗଲା ହୁଁ ଦ ତମ ସହିତ କଥା ହେଇକି ବୋହୁତ ଭଲ ଲାଗିଲା ଥାଙ୍କ୍ୟୁ।
ମତେ ବି ଭଲ ଲାଗିଲା ୱେଲକମ୍ ହୋଉ ରଖୁଚି।
ହଁ ହଁ।
ଉଁ କଟିଦିଅ ତମ ଆଡୁ।